ଆଜ୍ଞା।
ନମସ୍କାର।
ନମସ୍କାର ନମସ୍କାର ଭାଇ ଜୟ ଜଗନ୍ନାଥ। ହଁ ଭଲ ଅଛି ଭାଇ, ଭଲ ଅଛି ଭାଇ ଆଉ ଆପଣଙ୍କ ହାଲ ଚାଲ କୁହନ୍ତୁ ଭାଇ?
ଭାଇ ଚାଲଛି ଆଉ
ଆଛା, ଆଉ ଘରେ ସମସ୍ତେ କୁଶଳ, ମଙ୍ଗଳ
ଭଲ, ଭଲ ଅଛନ୍ତି, ଆଉ ଆପଣଙ୍କର ସେ ପଟେ ବର୍ଷା ବର୍ଷା
ନା ବର୍ଷା, ଏବେ ଜଷ୍ଟ, ବର୍ଷା ତ ପ୍ରାୟତଃ ହେଇ ନାହିଁ। ବିଗତ ଦଶ ଦିନ ପନ୍ଦର ଦିନ ବର୍ଷା ହେଇନାହିଁ, ଧାନ ଫାନ ସବୁ ପଡିକି ରହିଛି। ଆପଣଙ୍କର?
ଆମର ତ ଏଇଆଡେ ବହୁତ ଜୋର ଗରମ, ମାନେ ଆଉ ସହ୍ୟ କରି ହଉନି, ଏବେ ଜଷ୍ଟ ଟିକେ କଣ କୋଉଟା ଟିକେ ଜାଡୁଥିଲା ଭଳିଆ ଟିକେ ଦେଖାହଲା। କାଇ ଫେରଉ ତ ତ ଗରମ ଗରମ
ଡେ ଟାଇମ ରେ ଆଜି ଖରା ଦିନ ଭଳିଆ ଯୋଉ ଭଳିଆ ଖରା ହଉ, ସେଇ ଟାଇମ ରେ ହଉଛି।
ସେ ସେଇ ଟାଇପ ର ହିଁ ହଉଛି, ମାନେ ଏଇ ଜ ଦି ପାଞ୍ଚ ମିନିଟ ଆଗରୁ ବୋଧେ ଟିକେ କୁଣ୍ଡା ଝାଡ଼ିଲା ଭଳିଆ ଟିକେ ଲାଗିଲା, ଆମେ କହିଲୁ ବର୍ଷା ବୋଧ ହବ ଟିକେ ପାଗ ହେଇ ଗଲାଣି, ଖେରାଉରେ ଖରାହଲାଣି।
ନାଇଁ ରେଗୁଲାର ବସ ଆମର ସେ ଏଇ ସମୟଟରେ ଏଇଭଳିଆ ଦେଖଉଛି କାଁ ଆଳିଆ ପା କରିଦଉଛି ଘର ଘର ଆସୁଛି, ଲାଇନ ଫାଇନ୍ ସବୁ କାଟି ଦଉଛି, ବାସ୍ ବାକି କାମ ଖତମ ଘର, ଘର ଟା ଆଜ୍ଞା ଢେଙ୍କାନାଳ ଜିଲ୍ଲା ଆମର କଖା ପାଇଁ ଅଛି ସେଇ ଗାଁଉଳି ରେ ଆମେ ରହୁଛୁ, ବଡ ଗାଁ ଆମର, ଗାଁଟା ରେ ପ୍ରାୟତଃ ଆମେ ସାତ ହଜାର ପାଖାପାଖି ଲୋକ
ଆଛା, ଆଚ୍ଛା, ଆଚ୍ଛା।
ବଡ ଗାଁଟେ, ଆଉ ଘରେ ଆପଣ ଆପଣ ମ୍ୟାରେଡ ନା ଅନମାରେଡ ଅଛନ୍ତି?
ହଁ ମେରାଡ ଆଜ୍ଞା।
ଆଛା, ଆଉ ଘରେ ପୁଅ ଝିଅ?
ଆ ଦିଟା ପୁଅ, ମି ମା, ବାପା ଏସପଟ କରିଛୁ ପୁଅ ଏବେ ଆଜ୍ଞା, ଆଜ୍ଞା, ପୁଅ ଏବେ କ୍ଲାସ ସେଭେନ ରେ ଜଣେ ପଢୁଛି, ଜଣେ ଏଇ ନର୍ସରୀ ଏବେ ହେଲା ତାର ଆଉ ଗଲା ବର୍ଷ ଯାଇଥିଲା ପ୍ଲେ ସ୍କୁଲ ରେ, ଏଇ ବର୍ଷ ତ ନର୍ସରୀ ହେଲେ ଆଉ ଛୋଆଟେ ଆଉ
ଆପଣ ଯିଏ ବଡଭେ ଯ କଣ ଶିଶୁନ୍ଦିର ନା କଣ ସେ?
ନା ନା
ସିବସି ପାଟନା ପଢ଼ଉଛନ୍ତି, ଆଚ୍ଛା, ଆପଣ କୋଉଠି ମାନେ ସହରାଞ୍ଚଳରେ ରହୁଛନ୍ତି ମେ ବି, ଓ ରାଉଲକେଲା ରହୁଛନ୍ତି? ଠିକ ଅ ଯା ଆମର, ହଁ ରାଉରକେଲା ଯାଇଛି ଷ୍ଟିଲ୍ ସିଟି
ଆଜ୍ଞା, ଆଜ୍ଞା, ଆ ରାଉଲକେଲା କଉଠିକି ଆସିଛନ୍ତି?
ମୁଁ ରାଉରକେଲାରେ ଆମେ, ରାଜଗାଙ୍ଗ ପୁରରେ ଯାଇଥିଲୁ।
ରାଜଗାଙ୍ଗପୁର ବ ନା
ଆ ନାଇଁ, ସେଟା ଆମର ଦା ଜଣ ସେ ସେଟା ଚାକିରି କରନ୍ତି ସେ ଶୁଣନ୍ତୁ ସେଟା ଅଲରେଡି ସେମାନେ ଏାବ୍ମଣ୍ଟ ସେଟା ଅଛନ୍ତି। କିନ୍ତୁ ପ୍ରପର୍ଟି କିଣିଥିଲେ, ପ୍ରପର୍ଟି କି ସେଠି ବି ଛାଡି ଦେଇଛନ୍ତି କି ଛାଡି ନାହାନ୍ତି ଗାଁ ରେ ବି ସେ ପ୍ରପର୍ଟି ଗୁଡା କରି ତାଙ୍କୁ ଯୋଉଟା କି ମୁଥିଲି ସେଥିରେ ରହିକରି, ଆଉ ସେ ବ ବତନ ଆମର ବି ଘର ଅଛି, ହେଲେ ଛାତ ପଡିଯାଇଛି କିନ୍ତୁ ଫୁଲ ଫିଲ୍ କାମ ହେଇପାରିନି, ମୁଁ ଦାଦାଙ୍କର ଯେହେତୁ ରହୁନାହାନ୍ତି ଘରଟା ଅସନା ହିଁ ପଡ଼ିଯାଉଛି, ମୁଁ ବର୍ତମାନ ଦାଦା ଘରେ ହି ରହିଯାଉଛି ସିଏ ଏଠେ ସେ ଗାଁ ରେ, ପାଖରେ ପାଖି ନାଇଁ, ଢେଙ୍କାନାଳୁ ସେଭେଣ୍ଟି କିଲୋମିଟର ରହୁଛି ହେଠି ଗାଁ ଟା, ଗଡପଳାଶୁଣି ଗୋଟେ ନାଁ ଥିବ ସେଇ ନାଟା କେବେ ଦେଖି ସର୍ଚ୍ଚ କରିବେ ଗଡ ପଳାଶୁଣି ଥିବ ସେଇ ଏରିଆରେ ହିଁ ଆମେ ରହିଆଉଚୁ।
ମାନେ ଢେଙ୍କାନାଳ ରୁ କୁଆଡେ କି ସେଟା ମାନେ ପ୍ରପୋର ଢେଙ୍କାନାଳରେ
ନାଇଁ ନାଇଁ ପ୍ରପର ଜିଲ୍ଲା ଟା ଆମର ଢେଙ୍କାନାଳ ସପୋଜ ଆପଣଙ୍କର ସୁନ୍ଦରଗଡ଼ ଜିଲ୍ଲା ଯେମିତି କିି ଆମର ସୁନ୍ଦରଗଡ଼ ଜିଲ୍ଲାରେ କୋଉଠି କି ପଳେଆଉଚୀ ଆମ ବର୍ଡରକୁ ପଳେଇ ଆସୁଚି ଅନୁଗଳ ପାଖାପାଖି ବର୍ଡରକୁ ପଳେଇ ଆସୁଚି ଏପାଖେ ଢେଙ୍କାନାଳ ବି ବର୍ଡର ପ ଢେଙ୍କାନାଳ ଅବଶ୍ୟ ବଡର ନାହିଁ ଅନୁଗୁଳ ପାଖାପାଖି ବର୍ଡର ପଳେଇ ଆସିଚି। ଦେବଗଡ ବର୍ଡର ପଳେଇ ଆସୁଚି କିନ୍ତୁ ବର୍ଡରେ ଲୋକ ବି କହିବେ ନାଇଁ ଡିଷ୍ଟିକ ଟା ଆମର ସୁନ୍ଦରଗଡ଼।
ମାନେ ସେଇଟା ଆକଚ୍ୟୁଲି କୋଉ ପଟକୁ ମାନେ ଟୁଆଡର୍ସ ଅନୁଗୁଳ।
ଆପଣ ଯଦି ବି କେବେ ଆସିବାର ଇଚ୍ଛା ଥିବ ଆପଣ କଟକରୁ ନି ଆପଣ ଭାଇ ଦେଇକି ଆସୁଚନ୍ତି ଦେବଗଡ଼ ନୁହେଁ ତ ହୋଉଚି ବାରକୋଟ୍।
ହଁ ବାରକୋଟ୍ ଆସୁଚୁ ବାରକୋଟ୍ ରୁ ପାଲଲହଡା
ହଁ ପାଲହଡା ପାଲହଡାଠୁ ଖମାର ବାସ ବାସ ଖମାର ଦେଇକି ଆପଣ ଆସିଲେ ପିତିରି ଆସୁଚନ୍ତି। ଆପଣ ପିତିରି ଖମାର ଶୁଣନ୍ତୁ ଆଜ୍ଞା ଯଦି ଆପଣ ଖମାରଠୁ ଏ ଇଣ୍ଟରିଅର ରୋଡରେ ଆସିବେ ଏଇ ଗାଁ ଟା ପଡିବ କି ଆପଣ ଯଦି ପିତିରି ଯିବେ ବି ବାଟରେ ଗୋଟେ ଶିବମନ୍ଦିର ପଡୁଚି ଭେଜିଆ ଛକ ସେଠୁ ଆସିଲେ ବି ବାର କିଲୋମିଟର ଏଇ ଗାଁଟା ପଡିବ। ଏପାଖେ ଆପଣ ତେଲକୋଇ ଆସିବେ ଜଗନପୁର ତେଲକୋଇକି ଆସିଲେ ବି ଏଇ ଗାଁ ଦେଇକି ଯିବେ ସପୋଜ ଆପଣ ଯିବେ କେବେ କଟକ ଫଟକ ଗଲେ ବି ଏଇ ଭିତରେ ଦେଇ ଯିବେ ଆପଣ ସର୍ଟ ରାସ୍ତା ବୋହୁତ ପଡିଯିବ।
ଆମ
ଆପଣ ଖମାରୋ ହଁ ଖମାରୋ ଭିତରେ ପସି ଆସିବେ ସେ ପଙ୍ଗାତିରେଇକା ଗଡପଳାଶୁଣି ହେଇକି ଆପଣ ଯାଇକି ଏପଟେ କାମାକ୍ଷାଦେବୀ ଛକ ହେଇକି ଢେଙ୍କାନାଳ ପାଖେ ବାହାରିଯିବେ।
ଆଚ୍ଛା ଆମେ କିନ୍ତୁ ପିତିରିରୁ କଟିବୁ ମାନେ ପିତିିରି ଜଷ୍ଟ ପୂର୍ବରୁ ଏ ମାନେ ପିତିରି ପରେ ପରେ ସେଇଠୁ ଆମେ
ପର୍ଜଙ୍ଗ ହେଇକି ଆପଣ ଯାଆନ୍ତି ଆଉ
ହଁ ପରଜଙ୍ଗ ହଁ ପରଜଙ୍ଗ ହେଇ କାମାକ୍ଷା ହେଇକି ବାହାରୁ ଢେଙ୍କାନାଳ ବାଇପାସରେ
ଆଚ୍ଛା ଆଚ୍ଛା ‌ହଁ ଠିକ୍ ଅଛି ଏକା ରୋଡଟା କିନ୍ତୁ ଏପଟେ ହେଲେ ଆଉ ଟିକେ ଆଉ ପଚିଶତିରିଶ କିଲୋମିଟର ସର୍ଟ ହେଇଯାଏ ଆଉ
ଖମାର ପାଖରୁ ତାହାଲେ ଆହୁରି ଭିତରକୁ ଗୋଟେ ରାସ୍ତା ଅଛି।
ହଁ ଖମାର ଟୁ ଭିତରକୁ ଖମାରୁୁ ପାର ହେଇକି ଆପଣ ଭିତ
ମାନେ ଖମାର ଖ-ଖମାର ଯୋଉଠି ଆପଣଙ୍କର ଗୋଟେ ଜଗା ବଳିଆ ହୋଟେଲ ନା କଣ ଗୋଟେ ଅ ଛି ଢାବାଟେ
ହଁ ସେ ପେଟ୍ରୋଲ ଟାଙ୍କି ପୂର୍ବରୁ ଖମାର ସେପଟୁ ଆପଣ ଆସିଲା ବେଳେ ଲାଷ୍ଟ କଲେଜ ଫଲେଜ ପାର ହେଲା ପରେ ଲେଫ୍ଟ ସାଇଡ୍ ରେ ଗୋଟେ ରାସ୍ତାଟେ ଥିବ ସେଇ ରାସ୍ତାରେ ଆପଣ ଆସିବେ ଯିଦି ବାଇ ପଙ୍ଗାତିରା ହେଇକି ବାହାରିଯିବ। ପଟାଶୁଣି ଏଇ ରାସ୍ତା ଦେଇକି ରୋଡ ଦେଇ ଗଲେ ଆପଣଙ୍କୁ ମିନିଅମ ଟୋଣ୍ଟି ପାଇବି ଥାର୍ଟି କିଲୋମିଟର ନିହା କମିଯିବ।
ଆଚ୍ଛା ଆଚ୍ଛା ଆଚ୍ଛା ମାନେ ରାସ୍ତା କେମିତି
ହଁ ରାସ୍ତା ସବୁ ଆମର ଏପଟେ ଏ ସେ ଷ୍ଟେଟ ଲେବଲ ରାସ୍ତା ଉଡା ଅଛି ଆମର ଯୋଉ ଭଲ ରାସ୍ତା ମାନେ ସିଙ୍ଗଲ ରାସ୍ତା ଗାଡି ଫାଡି ଚାଲୁଚି କିନ୍ତୁ ଏତେ
ହ ହ ହ ସେ
ନାଇଁ ସିଙ୍ଗଲ ରାସ୍ତା ନାଇଁ ଡୁଆଲ ଟାଇପି ରାସ୍ତା ଟା ଯେମିତି ଦି ଏକା ସାଙ୍ଗେ ଯିବା ଆସିବା କରିପାରିବ କିନ୍ତୁ ଡିଭାଇଡର ନାହିଁ।
ଆଚ୍ଛା ଆଚ୍ଛା ମାନେ ଯୋଉଟା ଆଗରୁ ଆମେ ସେ ଯୋଉ କାମାକ୍ଷା ଯୋଉ ରାସ୍ତାଟା ଥିଲା ଆଗରୁ ଯେମିତି ପ୍ରପୋର ଆ ସିଙ୍ଗିଲ ରୋଡ ସେଇଭଳିଆ ଥିବ ବୋଧ ଆଉ ହଁ ହଁ। କାହିଁକି ନା ଏବେତ ସେଟା ରୋଡଟା ଡବଲ ହେଇକି ଏନ୍ ଏଚେ ହେଇଗଲାଣି ନା ହଁ ହଁ ସେଟା ରାସ୍ତାଟା ଡାଇରେକ୍ଟ ଭୁବନ ମୁଁ କହି ପଳଉଛି
ଆଛା ଆଛା ମୁଁ ଏଇ ରିସେଣ୍ଟଲି ଚାରି ମାସ ପୂର୍ବରୁ ରାଉରକେଲା ଯାଇଥିଲି ଥରେ ମଝିରେ ଆମର ଜଣେ ଦାଦା ଦାଦା ପୁଅଙ୍କ ଭାଇ ତାଙ୍କ ଶଳା ବା ଶଳା ବାହାଘର ଥିଲା ତା ବାହାଘର ଆଟେଣ୍ଡ କରିବା ପାଇଁ ମୁଁ ଯାଇଥିଲି କୁର୍
ତା ପରେ
ଆଜ୍ଞା।
ସେଟା ଆକ୍ଚୁଆଲି ରାଉରକେଲାରେ ସେଟା ଯାଉନି ସୁନ୍ଦରଗଡ ଡିଷ୍ଟ୍ରିକ୍ ରେ ଯାଉଛି କିନ୍ତୁ ରାଜ ହେଟା ରାଉରକେଲା ରେ ଯାଉନି ରାଉରକେଲା ରୁ
ହଁ ତେସ୍‌ ଟ୍ବଣ୍ଟି ଫାଇପ କିଲୋମିଟର ନାଇଟି କିଲୋମିଟର ସେ ଥାର୍ଟି କିଲୋମିଟର ପାଖାପାଖି ହବ।
ଥାର୍ଟି କିଲୋମିଟର ପଚିଶ କିଲୋମିଟର ହଉଛି କାଲଧୁଆ ଆପଣ ମାନେ ଟ୍ରେନରେ ଆସିଥିବେ ନା
ନାଇଁ ନାଇଁ ମୁଁ ବସ ରେ ଏଇଠୁ ଆମେ ବସ ରେ ପଳେଇ ଆଇଥିଲି ମୁଁ ଗୋଟେ ବସ ପ ପ୍ରଥମ ବସଟା ଗାଁ ରେ ମିସ୍ କରିଦେଲି ଆମ ଗାଁରେ ରାଉଲକେଲା ବସ୍ ବି ଯାଉଛି। ମୋର ଏଠୁ ଗାଁରୁ ରାଉରକେ ଯାଉଚି କଟକ ବି ଭୁବନେଶ୍ୱର ବି ବସ ଯାଉଚି ଡାଇରେକ୍ଟ।
ହଁ ହଁଁ ପ ଗା ଆପଣ ଗାଁ ରୁ କୋଉ ବସଟା ଆସୁଛି।
ଗାଁ ରୁ ଯାଉଚି ଶ୍ରୀକାନ୍ତ ବୋଲି ଗୋଟେ ବସି ଯାଉଚି ରାଉଲକେଲା। ଆଜ୍ଞା ସେ ପରଟେ ଯାଉଚି ଟ୍ରାଭେଲିଙ୍ଗ କରୁଚି।
ହଁ ହଁ ମୁଁ କହିଲି ତ ଡେଲି ଯାଉଥିବ ମୁଁ ଜାଣି ଯି ଲକ୍ଷ୍ମୀ ଗୋଟେ ଯାଏ ବା ଅନୁଗୁଳୁ ର
ହଁ ଲକ୍ଷ୍ମୀ ଆସେ ସାରଳା ଆସେ। ପୂର୍ବରୁ ମୁଁ ସା ଏଠୁ ତାଲଚେର ଯାଏ ତାଲ ଚେରୁ ବସ ବସିକି ଆମେ ରାଉଲଗୋ ଯାଉ ଏବେ ଯେହେତୁ ଗମନାଗମନ ସୁବିଧା ବହୁତ ହେଇଗଲାଣି ଘର ପାଖରୁ ବସ୍ ପସିିଗଲେ ଆମ ପହଞ୍ଚିଗଲୁ ସାଢେ ବାରଟା ଗୋଟେରେ ପହଞ୍ଚି ଯାଉଛ ସେଠେ ସେଠୁ ପୁଣି ଘଣ୍ଟାଟେ ଖଣ୍ଡେ ଲାଗୁଚି କାଞ୍ଜି ହଁ ସକାଳ। ବାରିଗରିଆ ସାଢେ ଏଗାରଟା ବାରଟା ଭିତରେ ପହଞ୍ଚଯାଉ ରେଳକେଲାରେ।
ଆଚ୍ଛା ରାଉରକେଲା ପହଞ୍ଚଛନ୍ତି ରାଉରକେଲାରୁ ଫରେ
ହଁ ସେଠୁ କଣ ବସ ପାଇଭାଇକି ସେ କହିଲେ ସେ କାଞ୍ଜି ବାହାରିଲେ ଦାଦା ସେଇଟେ ମୁଁ ଡ୍ରପ ହେଇଯାଏ ଆଉସେତ ଆମର ଇଏସ୍ ଆଇ କଲୋନୀ। ଦି ଜାଗାରେ ହଉଚି ସେପଟେ ହଉଚି ଲିପଲେଇ
ହଁ ହଁ।
ତିନି ଜାଗା ସେଏ ରହୁଛନ୍ତି ଭାଇ ଗୋଟେ ଜାଗାରେ ରହୁ
ମା ମାନେ ଆପଣଙ୍କ ଇଏ ରୁ ଢେଙ୍କାନାଳ ତା ତାହାନେ ବେଶୀ ବିଶା ପଡ଼ିଯାଉଚି।
ହଁ ଆମ ଢେଙ୍କାନଳଠୁ ସତୁରି କିଲୋମିଟର ଆମର ସତୁରି ପଞ୍ଚ ତୁରୀ କିଲୋମିଟର ହେଇଯାଉଛି।
ମାନେ ଟ୍ରେନ ସୁବିଧା ତାହାଲେ ସେପ
ନା ନା ଟ୍ରେନ ସୁବିଧା ନାହିଁ ଆମ ଏରିଆଟାରେ ଟ୍ରେନ ନାହିଁ। ଯାହା ବସ୍ ମାଧ୍ୟମରେ ହେଇପାରିବ ମୋଟର ସାଇକେଲ ମାଧ୍ୟମରେ ହେଇପାରିବ। ମଟ ସାଇକେଲେ ବି ମୁଁ ରାଉଲକେଲା ଯାଇଥିଲି।
ହଁ ମୁଁ ନିଜେ ଯାଇଚି ଭୁବନେଶ୍ୱର ରାରୁଲକେଲା ରୁ ଭୁବନେଶ୍ୱର। ଭଲନା ତାଳଚେର ରେ ଏଁ ତ ତ ମୋର ରେଗୁଲାର ଥିଲା ଆଗରୁ ମୁଁ ବୋଉ ପାଖରୁ ଫାଇନା ଲ କାମ କରୁଥିଲେ ଯେତେବେଳେ ବାରକୋଟ ପାଲୋଡା ଟା ତ ଆମର ଡେଲି ରୁଟ ଥିଲା।
ଆଜ୍ଞା।
ତାପରେ କୋଉ ମାସରେ ଥରେ ଦି ଥର ଆମେ ଯାଉଥିଲୁ ତାଳଚେର। ମାନେ ସମୟ ନେଇକି କେତବଳେ କେତବଳେ ବାହାରି ଯାଉ।
ଆଚ୍ଛା ଆପଣ କୋଉ ଫାଇନାନ୍ସ ପୂର୍ବରୁ କାମ କରୁଥିଲେ।
ମୁଁ ସବ ନାଇଁଁ ନା ମୁଁ ସବ ଫାଷ୍ଟ ଆଗ ଯଏନ କରିଥିଲି ଟାଟା ପାଇନରେ
ଆଚ୍ଛ ଆଛା ଆର ଯୋଉା ସ୍ମଲ ଫାଇନାନ୍ସଉଛିମିତି ଏସ୍ ଏଜି ଗ୍ରପ୍ାନଙ୍କୁଉ ଦିଆଉଛି
ନ ନାଇଁ ନାଇଁ ନାଇଁ ନାଇଁ ମୁଁ ଏଇଟା କହୁଛି ଦୁଇ ହଜାର ଚାରି ପାଞ୍ଚ ର ସେତେବେଳେ ଟାଟା ଫାଇନାନ୍ସ ରିକଭରି ସେତେବେଳେ ମୁଁ ଇଏ କଲେକ୍ସନ ନଥିଲା ରିକଭରି ହେଲା ମୋର ହଁ ହଁ ତ ତା ଆ ସିଟି ଫାଇନ୍
ଆଜ୍ଞା।
ଆଉ ସେଠବେ ବନ୍ଦ ହେଇଲାଣି ଭୁବନେଶ୍ୱରରେ ଅଛି ଗୁଡଗାଉଁ ଦିଲ୍ଲୀ
ଏବେ ନିଜର ସେଲ୍ଫ ଡିପେଟେଣ୍ଟ ବିଜନେସ କଲେ ଆଉ। ଯାହା ଭଲ ହେଲା ଆପଣ ଦେଖନ୍ତୁ ଘରେ ପରିବାର ଛାଡିକି ବାହାରେ କେ ବୁଲିବା ଟା କେତେ ରିସ୍କ। କଣ ସେଇ ପଇସାରେ କଳ୍ପଳପ ଇନକମ୍ ହଉ ନିଜ ଘର କଣ ପରିବାରକୁ ଦେଖିଲେ ପିଲା ପିଲାଙ୍କୁ ଦେଖିଲେ ସୁବିଧା ଅସୁବିଧା ବୁଝିଲେ।
ଆଜ୍ଞା।
କମ ହେଲେ ବି ଭଲ ଲାଗେ କିନ୍ତୁ ବାହାରେ ଅଧିକ ଥାଉ ନା କାହିଁକି କିନ୍ତୁ ଘରେ ନିହାତି ରହିବା ଆବଶ୍ୟକ।
ହୁଁ ହୁଁ ହୁଁ।
ନିହାତ ନିଜର ସ୍ତ୍ରୀ ପିଲାଙ୍କୁ ବି ଟିକେ ଭଲ ଲାଗିବ କି ତାଙ୍କ ମନ ଟିକେ ଭଲ ଲାଗିବ ଦାଡ ସପୋର୍ଟ ଟା ଗୋଟେ ମିଳେ। ପ୍ରତେକ କଥାରେ ସେଟା ମୁଁ ନିଜେ ଫିଲ୍ କରୁଛି ମୋର ଗୋଟେ ପୁଅ ଅ ସେ ମୋ ଫୋର୍ଥ ଷ୍ଟାଣ୍ଡାର୍ଡ ରେ ପଢୁଛି। ସେ ମତେ ତାର ହିରୋ ବୋଲି ଭାବେ।
ଆପଣ ଇଏ କଣ କରୁଛନ୍ତି ଏବେ?
ଆଜ୍ଞାଁ ମୁଁ କଲେଜରେ ଡାଟାଏଣ୍ଟ୍ରି ଓପରେଟ୍ର
ଆଜ୍ଞା ଆଜ୍ଞା ଆଜ୍ଞା।
ଆଉ ଛଟ ମୋବାଇଲ ଶପ ରେ ଅଛି ଆଉ।
ଆପଣଙ୍କ ସାଙ୍ଗରେ କଥା ହେଇକି ଭଲ ଲାଗିଲା ଭାଇ ମୁଁ ଟିକେ ଏବେ ବାହାରିବାର ଅଛି କାହିଁନା ହଁ ଟାଇମ୍ ହେଇଗଲା ସାଢ଼େପାଞ୍ଚଟା ହଁ ହଉ।
ହଉ।